ହାଲୋ। କଣ କରୁଚନ୍ତି ହଁ ନମସ୍କାର କଣ କରୁଚନ୍ତି?
ମୁଁ ଭଲ ଅଛି ଆପଣ ସବୁ କଣ କରୁଚନ୍ତି?
ହଁ ଭଲ ସେମିତି ଆଉ ଆଉ ଆପଣଙ୍କ ନାଁ କଣ କହିଲେ?
ମୋ ନାଁ ହଉଚି ଶ୍ରଦ୍ଧାଞ୍ଜଳି ବିଶ୍ୱାଳ।
ଓହୋ ଏବେ କଣ କରୁଛନ୍ତି ପଢାପଢି ନା?
ଆଜ୍ଞା ଆଜ୍ଞା ମୁଁ ପଢୁ ନା ମୁଁ ପଢ଼ୁଛି ଡିଗ୍ରୀ ନୋଉଛି ମାଷ୍ଟର୍ସ ଡିଗ୍ରୀ ଆଉ।
ଓହୋ ଆଉ ଘରେ ସବୁ ଭଲ ନା?
ହଁ ହଁ ଘରେ ଭଲ ଅଛି ଆପଣଙ୍କ ଘରେ ସବୁ ଭଲ?
ହଁ ଭଲ ଆଉ ସେମିତି କା ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ଆମେ ଚାରିଜଣ ଆ ମୋର ଗୋଟେ ଭଉନି ଟେ ଆଉ ମୋ ବାପା ମାଆ ଆଉ। ଆପଣଙ୍କ ଘରେ କେମିତି?
ଆମ ଘରେ ସେମିତି ବାପା ମାଆ ମୁଁ। ଆଉ ମୋର ଭାଇ ଗୋଟେ ଅଛି। ମୋ ଜେଜେମା ଏମିତି ଆଉ ଆମର ଜଏଣ୍ଟ ଫ୍ୟାମିଲି ନୁହଁ ଆମର ସିଙ୍ଗିଲ୍ ଫ୍ୟାମିଲି। ତମର?
ନା ଆମର ବଡ଼ ଘର ଲୋକ ବି ଆମର ଅଧିକ ଅଛନ୍ତି ଆଉ।
ଓହୋ ଆଉ ତମ ଘରେ ଘରେ ଗାଁ ଅଛି ନା ଗାଁ ରେ ଘରେ ଅଛି ନା କେଉଠି କେମିତି ଘର?
ହଁ ହଁ ଆମର ଗାଁରେ ବି ଘରେ ଅଛି ଆମେ ବଟ୍ ଆ ମୋ ବାପା ରୁହନ୍ତି ରାଉରକେଲା ଜାଣିପାରୁଥିବେ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ଅଣ୍ଡର ରେ ସେଇଠି ମୋ ବାପା ରୁହନ୍ତି ତାଙ୍କର ସର୍ଭିସ୍ ଅଛି ତ ସେଇଠି ତ ସେ ସେଇଠି ରହନ୍ତି।
ଓହୋ ତାହାଲେ ତମେ ମାନେ ସବୁ ଫିଡ୍‌ ରୁହ।
ଆମେ ମାନେ ମୁଁ ଏବେ ମୋ ଯୋଉ ମାଷ୍ଟର୍ସ ଡିଗ୍ରୀ କରୁଛି ତ ମୁଁ ଏଇଠି ଭୁବନେଶ୍ୱର। ଭିତରେ ରହିକି କରୁଛି। ଆଉ ହଷ୍ଟେଲରେ ରହି କରି କରୁଛି ଆଉ ମୋ ବାପା ମାଆ ତ ରାଉଲକେଲା ସେ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ଅଣ୍ଡାର ଯୋଉ ଯାଉଛି ସେଇଠି ସେ ଅଛନ୍ତି ଆମ ଗାଁ ରେ ଘର ଅଛି ଗାଁ ରେ ମୋ ଦାଦା କକା। ସମତେ ଜେଜେ ବାପା ଜେଜେ ମା ମୋ ସାନ ଭାଇ ଭଉଣୀମାନେ। ଆଉ ମୋର ଆଉ ଗୋଟେ ମାଙ୍କର ଜେଜେମାଙ୍କର ବି ତାଙ୍କ ପୁଅ ମାନେ ମୋ ଦାଦା ଲାଗିବେ। ସେମାନେ ବି ସମସ୍ତେ ଅଛନ୍ତି ସବୁ ଭଲରେ ଭଲରେ ଅଛି ଆଉ। ସବୁ ଏକାସଙ୍ଗେ ମିଶି ମିକି ରହୁଛୁ ଆଉ।
ତି ଯେ ରଜ ସେଲିବ୍ରେଟ୍ କଲେ ନା।
ହଁ ହଁ ମୁଁ ରଜଟା ଗାଁରେ ହିଁ ପାଳିକି ଆସିଥିଲି ଆପଣଙ୍କ ଗାଁ ଟା କୋଉଠି ଟିକେ କହିପାରିବେ?
ଆମ ଗାଁ ବାଲେଶ୍ଵର ବାହାନଗାଁ ଜାଣିଛନ୍ତି ସେଇଠି।
ହାଁ ହୋ ହୋଉ ଜାଣି ତ ପାରୁନି କିନ୍ତୁ ବାଲେଶ୍ଵର ବୋଲି ଶୁଣିଛି ଆଉ।
ହୁଁ ହୁଁ ଆ ହଷ୍ଟେଲ ଛୁଟି ପଡ଼ିଥିବା ବୋଧେ।
ଆଜ୍ଞା ଆଜ୍ଞା।
ଖୋଲିଲାଣି ନା।
ହଁ ହଁ ଖୁଲି ଗଲାଣି।
ଉଁ ହୁଁ ଆଉ ରଜ କେମିତି କଣ ସେଲିବ୍ରେଟ କଲେ?
ରଜ ସବୁ ଭଲରେ ଆଉ।
ମାନେ କେମିତି କଣ ସଜ କେମିତି ହେଲେ ଆମେ ତ ଗାଁରେ ଯାଇଥିଲୁ। ହଁ। ଆମ ହଷ୍ଟେଲ ତ ଛୁଟି ଥିଲା ତ ଆମେ ଗାଁ କୁ ଯାଇଥିଲୁ ନା ଗାଁ ରେ ଟିକେ ଅଧିକ ଭଲସେ ମାନେ ଏଇ ରଜ ଫଜ ଟିକେ ଅଧିକ ପଇସା ମାଗନ୍ତି। ଫାଷ୍ଟ ଦିନ ଉ ତିନିଟା ରଜ ହୁଏ ଆମର।
ଆଜ୍ଞା ଆଜ୍ଞା ଆମର ବି ସେ ତିନିଟା ହିଁ ରଜ ତା ପରଦିନ ଯୋଉ
ହୁଏ ରଜ ତାପରେ ଆମ ଝିଅ ପିଲାମାନାନଙ୍କୁ ଏଠି ବହୁତ ମାନେ ସ୍ପେଶାଲ ଟ୍ରିଟମେଣ୍ଟ ଦିଅନ୍ତି। ଯେମିତି ତାଙ୍କୁ ସଜବାଜ କରାନ୍ତି, କାମ କରିବା ପାଇଁ କିଛି ଦିଅନ୍ତି ଦିନେ ଅଳତା କୁକୁମ ସବୁ ଲଗେଇ ଦିଅନ୍ତି।
ଓହଁ ସେଇଟା ତ ସବୁ ଆମ ଆଡେ ବି ସେଇୟା। ଆମ ମାନଙ୍କ ଆଡେ ତ ଏମିତି ଅଛି କି ଆମେ ଚାରିଟା ରାତିରୁ ଉଠିକି ଗାଧେଇବୁ। ତାପରେ ଗାଧେଇ ସଜବାଜ ରଜର ସଜବାଜ ସବୁ ହବୁ ଅଳତା ଲଗେଇବୁ ପାଉଁଜି ପିନ୍ଧିବୁ। ଚୁଡ଼ି ପିନ୍ଧିବୁ ତାପରେ ଡ୍ରେସ ନୂଆ ଡ୍ରେସ ପିନ୍ଧିକି ପୁଣି ଆମେ ଯିବୁ ଆମ ଗାଁ ସାରା ସମସ୍ତଙ୍କୁ ମୁଣ୍ଡିଆ ମାରୁ। ସମସ୍ତେ ଆମକୁ ଆଶୀର୍ବାଦ ଦିଅନ୍ତି ଭଲ ଭଲ ଆଶୀର୍ବାଦ ଦିଅନ୍ତି। ତାପରେ ସମସ୍ତଙ୍କ ଘରେ ଆମେ ପିଠା ପଣା ଖାଉ ସମସ୍ତେ ଆମକୁ ଶ୍ରଦ୍ଧାରେ ଡାକନ୍ତି ଘରକୁ ପିଠାପଣା ଦିଅନ୍ତି ତାପରେ ଆମେ ସବୁ ଭଉଣୀମାନେ ବୁଲି ବୁଲି ସମସ୍ତଙ୍କୁ ସମସ୍ତଙ୍କଠୁ ଗୋଟେ ଆଶୀର୍ବାଦ ନଉ। ତାପରେ ଏମିତି ପୁଣି ଦୋଳି ଖେଳୁ ପୁଣି ରଜପାନ ଅଛି ରଜପାନ ବି ଖାଉ ଆମ ପୁଣି ତିନି ଦିନ କୁ ଆମର ଜାଣିଛନ୍ତି ନା ତିନିଟା ଡ୍ରେସ ଆମ ଆଡେ କରନ୍ତି।
ବାପରେ ତାନେ ବହୁତ ସୁନ୍ଦର ବଢଆ ହଉଥିବ ନା।
ଆଜ୍ଞା ବହୁତ ଭଲ ଆମର ଫୁଣି ଜାଣିଛ ନା ଏଥରକ ଦି ଦିଟା ଦୋଳି ଲାଗିଥିଲା ଆମ ଏପଟେ। ବାଉଁଶ ଦୋଳି ଆଉ ଗୋଟେ ବଲାର ଦୋଳି।
ବହ୍ଲା ର ଦୂଳି ମାନେ କେମିତି ହେଟା?
ସେଇଟା ଆକ୍ ଚୁଲି ଗୋଟେ ନଡ଼ିଆ ଗଛ୍ ଛ କୁ ଧରିକି ଆଉ ଗୋଟେ ଅ ବଲ୍ଲା ଗୋଟେ କହନ୍ତ୍ ନ୍ତି ସେଟାକୁ ସେଇ କାଠର ତାକୁ ପୋତିକି। ସେଟା ହେଇଥିଲା ଦୋଳଟା ହେଇଥିଲା। ଆ ମୁଁ କଁ କହିବି ଶୁଣୁନାହାନ୍ତି, ଆମ ଘ ଗାଁରେ ପିଲା ଗୁଡାକ ଏମିତି ଦୋଳି ଝୁଲୁଥିଲେ। ସେ ପୁରା ନଡିଆ ଗଛଜାଏ ତାଙ୍କ୍ ଗୋଡଟା ପାଉଥିଲା ବା ବୁଝିପାରୁଚନ୍ତିି ନା?
ଆଜ୍ଞା।
ଆଉ ଆପଣଙ୍କ ଆଡେ ଦୋଳି ଫୋଳି ହୁଏ? ହଁ ମଜା ବୋହୁତ୍ ମଜା ଆମ ଆଡେ।
ଆମର ତ ସେମିତି ହୁଏ କିନ୍ତୁ ଏତେ ବି ଦୋଳି ଏମିତି ତମ ଭଳିଆ ସ୍ପେଶାଲ୍ ଏମିତି ହୁଏନି କିନ୍ତୁ ସଜବାଜ ଏମିତି ଅଛି ଦୂଳିଏ ତି ଘରେ ଏମିତି ପିଲାମାନେ ଇଏ କରିକି କରନ୍ତି।
ନା ଆମର ଘରେ ତ ଆମ ନିଜ ଘରେ ଦୋଳିଟା ଲାଗେ ବଟ୍ ଏଇଟା ଆମ ଗାଁର ସବୁ ଯୋଉ ଝିଅ ମାନେ ଆମାନେ ଅଛୁ ଆମମାନେ କିଛୁ ଗୋ ଛୋଟ ଫିଷ୍ଟ୍ ଟେ ବି କରୁ ଏନ୍ତି ଭୋଜି ଭଳିଆ ଟିଏ ଖାଇବା ପାଇଁ ଆମେ ଝିଅମାନେ। ଏଥରକ ଏମିତି ସବୁ ହେଇଥିଲା ଆମେ ଟିକେ ମିଠା ବିଠା ବି ନିଜ ଆଡୁ ପଇସା ସଞ୍ଚୟ କରିକି ରଖିଥିଲୁ ଦାନ କରିକି ମାନେ ମିଶିକି ଆଣିକି ଏମ୍ ତି ମିଠା ବିଠା ଖାଇଲୁ। ତାପରେ ପୁଣି ଭାତ ଚିକେନ୍ ହେଇଥିଲା ସବୁ ଖାଇଲୁ ଘରେ ତ ଏମିତିରେ ବି ଭାତ ଚିକେନ୍, ମଟନ୍ ରଜରେ ତ ଆପଣ ଜାଣିଛନ୍ତି କେତେ କଣ ଖାଇବା ପତ୍ର ହୁଏ। ଆପଣଙ୍କର କଣ ହେଇଥିଲା ସେଦିନ?
ଆମର ସେମିତି ଅଁ ଯେଦିନ ବାର ଥିଲା ସେଦିନ ଆଇଁଷ ବାରସ୍ ସେଦିନ ଆମର ମଟନ ହେଇଥିଲା ତାପରେ ଆମର ପିଠା ହେଇଥିଲା ତାପରେଏ ହୁଁ ହଁ ତାପରେ ଏମ୍ ତି ସମସ୍ତଙ୍କର ଡାକିଥିଲେ ବି ଖାଇବା ପାଇଁ। ଆମ ଘରେ ବି ଢେର୍ ପ୍ରକାର ପିଠା ହେଇଥିଲା। ଏମିତି ଆଉ, ଆଉ ରଜରେ ତମରକ୍
ପିଠା ହେଇଥିଲା ଆପଣ ଯୋଉ ଯୋଉ ହଳଦୀ ପତ୍ର ପିଠା। ତାପରେ ଅଁ କଣ ଇଟିଲି। ଆ ଯୋଉ ଛୁଞ୍ଚି ପତର ପିଠା। ତାପରେ ଚକୁଳି ଆମର ତ ଏତେ ସାରା ସବୁ ହେଇଥିଲା ଆଉ।
ହଁ ଅଁ।
ଆଜ୍ଞା।
ଆଉ ରଜରେ କଣ ସବୁ ଖେଳ ନା କିଛି ଖେଳ
ହଁ ପୁଚି ଖେଳ, ଲୁଡୁ ଖେଳୁ ଆମ୍ ମାନେ। ତାପରେ ଯୋଉ ତାସ୍ ଖେଳ ଯୋଉ ପୁଅ ମାନେ ବି ଖେଳନ୍ତି ଆମମାନେ ବି ତାଙ୍କ ସାଙ୍ଗରେ ମିଶିକି ଖେଳୁ ବୁଝିପାରୁଥିବେ।
ହୁଁ ଗାଁ ରେ ଟିକେ ଅଲ୍ ଗା ମଜା ହଁ।
ଆଜ୍ଞା ଗିଚା ଯାହା କହିବେ ହେଲେ ଗାଁରେ ଯାହାହେଲେ କିଛି ଗୋଟେ ମଜା ନା ଆଉ।
ସେଇ ଗାଁ ରେ ଟିକେ ଅଲ୍ ଗା ମଜା।
ସେଇଆ। ଆଉଁ ଆଉ ଆପଣ ସବୁ କଣ ପଢୁଚନ୍ତି କେମିତି କଣ?
ହୁଁ ମୁଁ ଗ୍ରାଜୁଏସନ୍ କରୁଚି ଆଉ ଆମର ଗ୍ରାଜୁଏସ୍ ହେଲ ତ ଏକ୍ଜାମ ହବ ବସ୍ ଏଇ ଇ ତିନି ଚାରି ଦିନ୍ ପରେ ଆମର ଆଉ ଏଗ୍ଜାମ୍ ଅଛି।
ଆଛା।
ଯାମ୍ ହବ ପୁଣି ତା ପାଇଁ ବି ପଢା ପଢି ଷ୍ଟାର୍ଟ କରିନୁ କରିବୁ ଭାବୁଛି। ଆଉ ତମେ ପଢାପଢି କେବେ କରିବ?
ହଁ ଆମର ତ ମୁଁ ଯୋଉ ମାଷ୍ଟର୍ ଡିଗ୍ରୀ କରୁଛି ଏବେ ଯାଏଁ ହେଇନି ତାର ଏକ୍ଜାମ୍। ଫାଷ୍ଟ ସେମିଷ୍ଟର ଟା ହେଲେ ଆମକୁ ନୋଟିସ୍ ଦେଇନାହାନ୍ତି। ଯେବେ ଦେବେ ସେମିତି ଏମିତି ତ ପଢାପଢି ଚାଲିଚି ସେମିତି ମାନେ ଯାହା ଆମକୁ ପଢାଉଛନ୍ତି କଲେଜ ପ୍ରଫେସର ମାନେ ଆମେ ସେଟାକୁ ନୋଟ୍ କରୁଛୁ ଆଉ ସେଇ ହିସାବରେ ଟିକେ ଟିକେ ପଢ଼ୁଛୁ ବଟ୍ ଦେଖିକି ଏକ୍ଜାମ ଯେବେଠୁ କହିବେ ଟିକେ ଆଉ ଭଲ୍ ସେ ଟିକେ ରିସର୍ଚ୍ ବଗେରା କରିକି ପଢିବି ଆଉ।
ଓହୋ ନା ଆମ ହଷ୍ଟେଲ୍ ଟିକେ ଏବେ ପ୍ରୋବ୍ଲେମ୍ ଚାଲିଛି ତ ଖାଇବା ପ୍ରୋବ୍ଲେମ୍ ଆଉ
ଆଚ୍ଛା ଆପଣଙ୍କର ହଷ୍ଟେଲ୍ ରେ ବି ଖାଇବା ପ୍ରୋବ୍ଲେମ୍, କଁ କହିବି ଆମ ହସ୍ ହେଲେ ବି ଖାଇବା ପ୍ରୋବ୍ଲେମ୍।
ହୁଁ।
ଆପଣ ତାହେଲେ କେମିତି ଖାଉଛନ୍ତି କଣ?
ଆମେ ଗୋଟେ ଅଙ୍କଲ୍ କୁ କହିଦେଇଚୁ ସେ ହୋଟେଲ୍ ରୁ ମଗେଇକି ଆଣିକି ଆମ ଗେଟ ପାସେ ଦେଇ ଦୋଉଚନ୍ତି। ଆମ ପିଲା ଅଛ ଆମ ସାଙ୍ଗ ପିଲା ଅଛନ୍ତି। ସେମାନେ ବୋହୁତ୍ ଭଲ ସେମାନେ ଆକ୍ଚୁଲି ଯାଇକି ସେମାନେ ନେଇ ଆସ୍। ନ୍ତି ଅଙ୍କଲ୍ ଙ୍କ ପାଖରୁ ବୋହୁତ୍ ହେଲ୍ପ୍ ହେଇଯାଏ ଆମକୁ ଆଉ।
ଆଚ୍ଛା ଆଚ୍ଛା ହଁ ଆମେ ବି ହୁଁ। ଆମେ ବି ସେମିତି ଖାଇବା ଟାକୁ କୋଉ ଗୋଟେ ହୋଟେଲ ରୁ ମଗୋଉଚୁ। ସେ ଭାଇ ବି ଆଣିକି ଆମକୁ ଦେଇ ଦିଅନ୍ତି କିଛି ପ୍ରୋବ୍ଲେମ୍ ନାହିଁ ଆରାମ୍ ସେ ଖାଇବାକୁ କଷ୍ଟ କରିବାକୁ ଟିକେ ପଡ଼ୁଛି ଆଉ।
ହୁଁ ରାତିରେ ଆଜି କଣ ଖାଇବେ ତାହେନେ।
ରାତିରେ ସେଇ ଭାତକୁ ରଖିଛି ପଖାଳି ଦେଇକି ଖାଇବି ଆଉ।
ହୁଁ। ହଁ ଆମର୍ ତ ଆଜି ଖରାବେେଳେ ତ ଭାତ ଆଣିଥିଲୁ। କମ୍ ମାନେ ବଳିଲାନି ତ ସେଥିପାଇଁ ଆମେ ଭାବିଛୁ ରାତିକୁ କଣ ପୁରୀ ତରକାରୀ ବନେଇବୁ ଟିକେ ଆଉ ବନେଇ ଖାଇବୁ ଆଜ୍ଞା
ଆଚ୍ଛା
ଆମ ଆମେ କ୍ୟାଟିଲ ଆଣିକି ରଖିଛୁ ତ ହଷ୍ଟେଲରେ ଯେତେବେଳେ ଇଚ୍ଛା ହୁଏ କଣ ହୁଁ ଇଚ୍ଛା ହେଲେ ଆମେ କିଛି ଟିକେ ହଁ ହଷ୍ଟେଲରେ ପିଲା ବି ଆସିଗଲେଣି ତ ଆସ୍ତେ ଆସ୍ତେ କରିକି ରାନ୍ଧିଆ ରାନ୍ଧିବେ ରାନ୍ଧିକି ଦେବେ ଆଉ କୁକ୍ ବି ଆସିଗଲାଣି ରାନ୍ଧିକି ଷ୍ଟାର୍ଟ କରିଦେବେ ପିଲାମାନଙ୍କୁ ଦେବେ ଖାଇବା ପାଇଁ
ଓହୋ ଆମର ଏବେ ଯାଏଁ କିଛି କହିନାହାନ୍ତି ହଁ ସେଇ ର ଯାହା ତିନିଟା ନୂଆ ଡ୍ରେସ୍ ହେଇଥିଲା ଆଉ ଏବେ ଆଉ କିଛି ନାହିଁ ଏବେ ଯୋଉ ପର୍ବ ସବୁ ଆସୁ କିଣା ହବ ଡ୍ରେସ ଆଉ
ହୁଁ ଆଉ ତମର ଗରମ ସେପଟେ କେମିତି ପଡୁଛି
ଗରମ କଣ କହିବି ଭଉଣୀ ଆମର ଗରମ ତ ଗରମ ତା ସାଙ୍ଗେ ଯୋଉ ଗୁଳୁଗୁଳି ହଉଛି ସେତେରେ ତ ଆମେ ମଣିଷ ମାନେ ବଞ୍ଚୁ ହିଁ ନାହୁଁ
ଭାଇ ଏତେ ଗରମ ଆମର ଏପଟେ ତମେ ଜମା ରହିପାରିବନି ଗାଁ ରେ ତ ଟିକେ କୁହ ଟିକେ କମ୍ ଗରମ ଲାଗୁଲା
ନାଇଁ ମ ଗାଁରେ କଣ ହଁ ମୁଁ ଆମ ଗାଁରେ ମୁଁ କହୁଛି ବା ଗୁଳମୁଳି ଏମିତି ଯେ ବାହାରେ ତ ପବନ ବି ହଉନି ତା ସାଙ୍ଗେ ଗୁଳମୁଳି ପୁରା ଏମିତି ଗୁଳମୁଳି ଯେ ଆମ ମାନେ କେହି ବିନା ଫ୍ୟାନ ରେ ଗୋଟେ ରୁମରେ ଜମାରୁ ଆଉ ରହି ହିଁ ହଏନି
ସେଇ ଯାହା ଘରେ ଏସିି ଟିକେ ଥିବ ସେ ଟିକେ ବହୁତ ଭଲସେ
ହଁ ଠିକ କହିଛନ୍ତି ଆପଣ ଆ ଆମେ ତ ଗରିବ ଲୋକ ଆମ ପାଇଁ କାହିଁ ଏସି
ଗରିବ କଣ ଆପଣ ବାପା ପା ସରପଞ୍ଚ କଣ ଗୋଟେ କରୁଛନ୍ତି ଭଲ ଜାଗାରେ କାମ କରୁଛନ୍ତି ନା ଆଉ କଣ
ହଁ କାମ କଲେ କଣ କରିବେ ଏବେ ମୋ କଲେଜର ଫିସ୍ ବି ଯାଉଛି ଭାରି ମୋ ଭାଇ ଗୋଟେ ପ୍ରାଇଭେଟ ମୋ ଭଉଣୀ ମୋ ଭଉଣୀ ଗୋଟେ ପ୍ରାଇଭେଟରେ ପଢୁଛି ଆଉ କଣ କହିପାରିବି
ହଁ ଯାହା ହଉ ଭଲ ମନ୍ଦିର ଯାହା ହଉ ସେମିତି ଦିନଟା ଚାଲିଯାଉ ହଉ ଭଉଣୀ ମୁଁ ଯିବି
ଆଜ୍ଞା ଆଜ୍ଞା ଆଚ୍ଛା ଆଚ୍ଛା ହଁ ହଁ ହଁ ଭଉଣୀ ଯାଆନ୍ତୁ ଯାଆନ୍ତୁ ତୁ ମୁଁ ବି ଯିବି ରଖୁଛିୁ ତାହେଲେ ଭଉଣୀ ରଖିଦିଅନ୍ତୁ ଆପଣ ଆଜ୍ଞା ଆଜ୍ଞା ନମସ୍କାର
ନମସ୍କାର